ଆଉ କଣ? କରୁଛନ୍ତି ଆପଣ?
ମୁଁ ତ ଏବେ ଏଁ ଆମ ଛାତ ଉପରେ ଅଛି। ଯେହେତୁ ତଳେ ଯେହେତୁ ତଳେ ସସ ଶବ୍ଦ ଆସୁଅଛି ତ ଏପଟେ ମୁଁ ପଳେଇ ଆସୁଛି।
ନା ମୁଁ ବି ସେଇୟା କଲି ମୋର ବି ଆଠୁ ଟିକେ ନେଟୱାର୍କ ଇସ୍ୟୁ ରହିଯାଉଛି ତ ସେଥିପାଇଁ ମୁଁ ବି ଛାତ ଉପରକୁ ପଳି ଆସିଲି।
ତ ମୁଁ ଭାବୁଛି ଆମେ ଆଉ ବହୁତ ସାରା ହଁ ଇଏ କରିପାରିବା ଆପଣଙ୍କର କେତେ ବୟସ ହେଇଛି ମୁଁ ଜାଣିପାରିବି କି?
ହଁ ଏବେ ସତର ତ ଚାଲିଛି ଅଠର ପୂରିବ ମାନେ ହ ସତର ଚାଲିଛି ଆଉ।
କୋଉ ମସିହାରେ ଜନ୍ମ ଗ୍ରହଣ କରିଥିଲେ?
ଆଠ ନଭେମ୍ବର ଅଣତିରିଶ ତାରିଖ।
ଓ ହୋ ତାହେଲେ ତ ଆପଣ ଚଳିବ ଆପଣ ବି ଦି ତିନି ବର୍ଷ ଡ୍ରପ୍ ନଲେ ଚଳିବ।
ହଁ ହେଲେ କିଏ ନଉଛି?
ମୁଁ ଭାବୁଥିଲି ଆପଣଙ୍କ ବ ମୋର ବି ସେତିିକି ବୟସ ହେଇଥିଲେ ଭଲ ହେଇଥାନ୍ତା।
ଆପଣଙ୍କର କେତେ ବୟସ କି?
ସାତେ।
ଆଚ୍ଛା ଆଚ୍ଛା।
ମୋର ଉଣେଇଶ ଚାଲିଛି।
ଆଚ୍ଛା ଆଚ୍ଛା।
ତ ମତେ ସେଇଟା ଟିକେ ଇଏ ହଉଛି ତ ଯଦି କମ ବୟସ ହେଇଥାନ୍ତା ମୁଁ ବି ଟିକେ ବର୍ଷେ ଡ୍ରପ୍ ନେଇ ଜୀବନକୁ ଏଞ୍ଜୋୟ କରିଥାନ୍ତି ଆମର ଯେପରି ପିଲା ନଉଛନ୍ତି ଆମ କଲେଜର ଗୋଟେ ଝିଅ ତ ତାର କେତେ ବର୍ଷ ଆପଣ କେତେ ବୟସରେ ସିଏ ଦ୍ଵାଦଶ ଶ୍ରେଣୀ ପାସ୍ କରିିଥିବେ ଆପଣ ଉଲ୍ ଡେ ମୁ ଗୋଟେ ଅନୁମାନ କରିପାରିବେ କି?
ଯେହେତୁ ଆପଣ କଥାରୁ ଲାଗୁଛି କମ ବୟସ ର ହେଇଥିବ ମାନେ ଷୋହଳ ସତର।
ପନ୍ଦର ବୟ ରେ ସେ ପ ଦ୍ୱାଦଶ ଶ୍ରେଣୀ କଲେ।
ପନ୍ଦର?
ତାଙ୍କର ବୋଧ ହୁଏ ଦୁଇ ହଜାର ନଅ କିମ୍ବା ଦଶ ନଅ ନଅ ନା ନଅ ନଅ ତାଙ୍କ ଦୁଇହଜାର ନଅ। ତ ଏବେକା ଇଏ ଷୋହଳ। କହିବାକୁ ଗଲେ ବଧେ ଷୋହଳ ସତ ତର ଚାଲିଛି ବୋଧେ ପୁରୀ କି ଆଉ। ତାଙ୍କର ନା ଦି ତିନି ବର୍ଷ ତ ଭି ଡ୍ରପ୍ ନେଇଗଲେ ତାଙ୍କର କିଛି ଇଏ ନାହିଁ।
ଆଛା।
ଯେହେତୁ ଆମର ଅଙ୍ଗ ଯୋଉ ଉ ଖେଳ ସ୍କୁଲରେ ଯେହେତୁ ଆମେ ଦି ବର୍ଷ ରହିଗଲୁ ତ ସେଥିପାଇଁ ଅସୁବିଧା ହେଇଗଲା ଆମେ ସିଧାସଳଖ ଅରୁଣ ଉଦୟରେ ନାଁ ଲେଖେଇଥିଲେ ଭଲ ହେଇଥାନ୍ତା। ପ୍ଲେ ସ୍କୁଲରେ ଦୁଇ ବର୍ଷ ନଷ୍ଟ ନକରି।
ନିଶ୍ଚୟ ନିଶ୍ଚୟ। ମୋର ତ କହିବାକୁ ଗଲେ ଦି ବର୍ଷ ନଷ୍ଟ ହେଇନି ମୁଁ ତ ସାଢେ ତିନି ବର୍ଷ ଯୋଉ ଶିଶୁ ପ୍ରାରମ୍ଭରେ ପାଠ ପଢା ଆରମ୍ଭ କରିଛି।
ତ ତମର ଭଲ ଥିଲା। ଆମ ସମସ୍ତିଙ୍କର ବର୍ଷେ ବର୍ଷେ କହିବାକୁ ଗଲେ ଦୁଇ ହଜାର ସାତ ଯୋଉମାନଙ୍କର ଆଉ ଜଣେ ବି ଆମର ଜୁନିୟର ଅଛି ତାର ଏବେ ତାର ଏବେ ତାର ଉଁ ଏବେ ତାର ଏଇ ବର୍ଷ ତାର ଦ୍ୱାଦଶ ଶ୍ରେଣୀ ହେଲା ଦୁଇ ହଜାର ସାତ ତାର ବି ସେ ଉଣେଇଶି କ କିନ୍ତୁ ଗୋଟେ ବ୍ୟାଚ ଇଏ ତାର ବି ବହୁତ ଇଏ ହେଲା କହିବାକୁ ଗଲେ ଛାଡ କଣ କରିବା?
ହଁ ଛାଡ଼ନ୍ତୁ ଯାହାରହାର ଯାହା ଅସୁବିଧା। ହଉ।
ତ ମୁଁ କହୁ କହୁଥିଲି ଯେ ଆପ୍ ଆପଣଙ୍କୁ ଆପଣ ଆମର ଅ ସେଇ ଇନସଟାଗ୍ରାମରେ ଆପଣ ଯଦି ଇଏ କରିବେ ଆପଣଙ୍କୁ ବହୁତ ସାରା ଇଏ ପଠେଇଥିବି ବାକି ମୁଁ ଆମ ରଣା ବାବୁଙ୍କୁ ପଠେଇଥିଲି ବହୁତ ସାରା ଚଳଚିତ୍ର ହଁ ପଠେଇଥିଲି ତାଙ୍କୁ ପସନ୍ଦ ହେଲାନି କହିଲେ ଏଇଭଳି ଚଳଚିତ୍ର କଲେ ମତେ ଲାଜ ଲାଗିବ ଆମର କେବଳ ଲୋକମାନେ ଆ ତାଙ୍କର ଉ ଇଏ ଲକ୍ଷ୍ୟ ଯେ ଆମର କେବଳ ଲୋକ ଦେଖନ୍ତୁ ମାନେ ଆମର ହଜାର ଲକ୍ଷେ ଲକ୍ଷେ ଲୋକ ଦେଖନ୍ତୁ ତାଙ୍କର ମୂଳତ୍ୱ ଇଏ ନାହିଁ। ସେମାନେ ସିଏ କହୁଛନ୍ତି ଆମେ ଡାଇରେକ୍ଟ ଯୋଉ ବି ଚଳଚ୍ଚିତ୍ର ତିଆରି କରିବା ସେଇଟା ଡାଇରେକ୍ଟ ଯେମିତି ପର୍ଦ୍ଦାରେ ଲାଗିବ।
ନଁ ସେମିତି ତ ଛୋଟ ପାହାଚରେ ଏତେ ବଡ ସ୍ୱପ୍ନ ଦେଖିଲେ ହବନି। ଆଉ ସେଇଟା ଭାବିବା ଭୁଲ।
ତାଙ୍କୁ ମୁଁ ବୁଝେଇଲି ବହୁତ ଥର ଯେହେତୁ ସେ କହୁଥିଲେ ମୁଁ ହଉଛି ରଣା ବାବୁ ଯେହେତୁ ମୁଁ କର୍ମ ପ୍ରଡକ୍ସନ ର ଫାଉଣ୍ଡର। ଭିଡିଓ ଛଡିଦଲେ ଆଣ ଦେଖ ତେବେ ତାଙ୍କର ଇଏରେଜ ରେ
ହଁ ହଁ।
ତ ସେ ତା ଭାବରେ ମୁଁ କହିଲି ତମେ ଯେହେତୁ ତମେ କରଛ ସେଇଟାକୁ ଇଏ କରଛ ନିର୍ମାଣ କରଛ, ସେଇ ଫାଉଣ୍ଡେସନ୍କୁ ଧର କରଛ ତୁମକୁ ଦିଆହେଲା ସବୁ କ୍ରେଡ଼ିଟ୍ ଦିଆହେଲା ତ ତୁମେ କିଛି ତ ପଦକ୍ଷେପ ନୁହ ଆମେ ତ କେତେ ତାଙ୍କୁ ମୁଁ କହିବାକୁ ଗଲେ କେତେ ତିରିଶରୁ ଉପରକୁ ଉର୍ଦ୍ଧ୍ୱ ତାଙ୍କୁ - ଳ ଭିଡିଓ ପଠେଇ ଅଛି ତିରିଶ ସେକେଣ୍ଡ କି ଆମର ପଚାଶ ସେକେଣ୍ଡର ଭିଡିଓ ପଠେଇ ଅଛି, ଯେ ଏଭଳି ଭାବରେ ଲୋକ ବନାଉଛନ୍ତି ତ ଏଭଳି ଭାବରେ ତାଙ୍କର ଏବେ ଏଇଟା ବହୁତ ଇଏରେ ଚାଲିଛି ମାନେ ସବୁ ଲୋକ ଏଭରି ବି ଭାବ ଭିଡିଓ ଦେଖୁଛନ୍ତି ତ କିଛି ଗୋଟେ ବେସ୍ ଆମେ ଗୋଟେ ବନେଇ ଦେେଲେ ଯେ ଏତିକି ଲୋକ ଆମକୁ ଆମକୁ ଦେଖିଲେ ପସନ୍ଦ କଲେ ଆମର ଭିଡିଓ ତାଙ୍କୁ ଭଲ ଲାଗିଲା କଥା କହିବାର ଶୈଳୀ ଭଲ ଲାଗିଲା, ପାଞ୍ଚଶହ ହଉ କି ହଜାର ହଉ ଲୋକ ଯଦି ଆମକୁ ଦେଖିଲେ ଆମକୁ ଆମ ଚ୍ୟାନେଲକୁ ଦେଖିଲେ ତ ସେଇଠୁ ଗୋଟେ ବେଶ ଗୋଟେ ତିଆରିଇଗଲା ଯେ ନାଇଁ ଏତିକି ଲୋକ ଆମ ପସନ୍ଦ କରୁଛନ୍ତି, ତ ଆମେ ଆଗକୁ ଯଦି କିଛି ଛୋଟ ମୋଟ ଚଳଚିତ୍ର ପକେଇବା ଦଶ ପନ୍ଦର ମିନିଟରୁ ତ ଲୋକ ଆମକୁ ଆଗକୁ ସପୋର୍ଟ କରିବେ ତ ସେଇ ସପୋର୍ଟ ଦ୍ଵାରା ଅଧିକ ଲୋକ ମଧ୍ୟ ପାଖରେ ପହଞ୍ଚିବ ସେ ଜିନିଷଟା
ହଁ ବେଶ ଠିକ କଥାରେ କହିଲେ ହେଲେ ପ୍ରଣ ବାବୁଙ୍କୁ କିଏୁଝ ଯିବ।
ଆମେ ସମସ୍ତେ ଅଛେ ଯେହେତୁ ଆମେ ତାଙ୍କ ସବୁ ଅଛେ ବୁଝାବୁଝି କରୁଛୁ, ତ ଆମେ ତାଙ୍କୁ ବହୁତ ଥର ମୁଁ କହିଛି ଆଉ ରାହୁଲ ବାବୁ ଆପଣ ଜାଣିଥିବେ? ଯୋଉ ଆମର ଇଏ ଥିଲେ ରୁଦ୍ର ବାବୁ ଥିଲେ ତ? ତା ସେ ମଧ୍ୟ ବି ତାଙ୍କୁ କହିଥିଲେ ସେ କଥା। ବାକି ସେ ତ ଶୁଣୁନାହାନ୍ତି ତାଙ୍କର।
ଆଚ୍ଛା ଆଚଛା ନାଇଁ ନାଇଁ ଚେଷ୍ଟା କରିବା ବୁଝିବାକୁ ଆପଣ ଠିକ କଥାଟି କହୁଛନ୍ତି, ତ ଲୋକ ଦେଖିବା ଦରକ ଆଉ ଏତେ ବଡ ସ୍ୱପ୍ନ ଦେଖିଲେ କେମିତି ହବ ଧୀରେ ଧୀରେ ବଢିବା ଉପରକୁ ଡାଇରେକ୍ଟ ତ ବଢି ପାରିବାନି।
ତମେ ନିଜେ ଦେଖ ଅମର ଆ ଆ ବାଇନ୍ସକୁ ଦେଖ।
ଆଚ୍ଛା ହଁ।
ହଁ ଓ ଆ ଏ ବି
ହୁଁ ହୁଁ।
ହଁ ସେ ସ କେମିତି କରୁଥିଲେ ସେ ନର୍ମାଲି ଛୋଟ ଛୋଟ ପକେଇ ପକେଇ ତାଙ୍କର ଇଏ ହେଲା ତାପରେ ଯୋଉ କୌଣସି ବି ତମେ ମାନେ ଯେ ତିଆରି କରୁଛନ୍ତି ଚଳଚିତ୍ର ତାଙ୍କୁ ଦେଖ ସେମାନେ ଛୋଟ ଛୋଟ କିଛି କରି କରି କେତେ ବଡ ରୂପରେ ତ ସେମାନେ ନେଲେ ତାକୁ।
ନିଶ୍ଚୟ ନିଶ୍ଚୟ।
ଆଶିଷ ଭାଇ ବି ତାଙ୍କର ଯେଉ ଆଶିଷ ଇଏ ଚଳଚଳାଣି।
ହଁ ଚଞ୍ଚଚଲାନୀ।
ହଁ ତ ସେ ସେ ବି ତାଙ୍କର ଛୋଟ ଛୋଟ କିଛି ବି ଇଏ ଇଏ କରିକି ତାପରେ ଏକା ଏକା କାଇ ଏ ସବୁ ଟାଇପ ର ପକେଇଲେ ଚଳଚିତ୍ର ଧୀରେ ଧୀରେ ଆରମ୍ଭ କରି କରିକା ସେଭଳି ତାଙ୍କୁ କହୁଛି ବାକି କିଛି ବି ଲୋକ ତ ପଥର କୁ ଗୋଇଠା ମାରିକି ଛୋଟ ଚଳଚିତ୍ର ବନେଇକି ତା ଯାଉଛି ପାଞ୍ଚ କୋଟି ଲୋକ ଉର୍ଦ୍ଧ ଲୋକ ଦେଖୁଛନ୍ତି ପାଞ୍ଚ ମିଲିୟନ ଲୋକ ଦେଖୁଛନ୍ତି ତା ଉପରକୁ। ଖାଲି ପଥରକୁ ଗୋଇଠା ମାରି କିଛି ନ କହି ତମେ ସେ ଖୋଜୁଛନ୍ତି ଯେ ଆମକୁ ଗୋଟେ ମହିଳା ଦରକାର ମହିଳା ଦେଲେ ଆମକୁ ଅଧିକା ଲୋକ ଦେଖିବେ ପସନ୍ଦ କରିବେ ମହିଳା ନହ ଯେ ଆମେ ଛୋଟ ଚଳଚିତ୍ର ବନେଇବା ନାହିଁ ପୁଅରେ ଆମେ ଚଳଚିତ୍ର ବନେଇ ପାରିବା ନାହିଁ।
ଆଛା ଆଛା ହଁ ହଁ ନିଶ୍ଚୟ।
ତ ମୁଁ କହୁଛି ଯଦି ମହିଳା ନାହିଁ ତ ଅସୁବିଧା କଣ ଆଉ ତମେ ଗୋଟେ କଥା କୁହ ତମେ କୋଡିଏ ତିରିଶ ଟଙ୍କା ମିନିମମ୍ ଯଦି ଆମେ ଚାହୁଁଛେ ଗୋଟେ କିଛି ଆଗକୁ ବଢବା ପାଇଁକା ତ ବିନା ଖର୍ଚ୍ଚ ପର୍ଚ୍ଚ ପର୍ଚରେ ତମେ ବଢିପାରିବା ନାଇଁ ଧନ୍ଦା ଆରମ୍ଭ କଲେ ବି ଆମକୁ ଟଙ୍କା ଦରକାର। ଆମେ ପଚାଶ ଶହେ ତମେ ପଚାଶ ଟଙ୍କା ଦେଇପାରିବ କି ଆମର ଯେତିକି ଆମ ମେମ୍ବର ଅଛ ଆଠ ନଅ ଜଣ? ପଚା ଟଙ୍କା ତ ଦେଇପାରିବା ମିନିମମ୍ ପଚାଶ
ହଁ ନିଶ୍ଚୟ ନିଶ୍ଚୟ।
ପଇସା ଟଙ୍କା ଯୋଗାଡ଼ କରିକି। ଆମେ ଗୋଟେ ବେଶୀ ନ ହଉ ଯଦି କହୁଛ ତମର ମହିଳା ଦରକାର ନାହିଁ ତିରିଶ ଟଙ୍କା ଲେଖା ଦିଅ ତିରିଶ ଟଙ୍କା ଦେଇ ଆମେ ଯାଇକି ଚିତ୍ରାଳୟରୁ ମଧ୍ୟ ଡୁପ୍ଲିକେଟ ଚୁଟି କିଣିପାରିବା ମୁଁ ତ କହୁଛି ମୁଁ ରାଜି ଅଛି ମହିଳା ରୋଲ କରିବା ପାଇଁ।
ଆ ସୁବିଧା କଣ
ନହେଲେ ରଣା ବାବୁ ନିଜେ ତାଙ୍କର ଦାଢି ଇଏ ନାହିଁ। ତ ସେ ସିଏ ବି ମଧ୍ୟ କରିପାରିବେ।
ଆଜିକାଲି ସେଇ ତ ସମସ୍ତଙ୍କ ପାଖରେ ତ ମହିଳା ନାହାନ୍ତି ଅଧିକାଂଶ ସେମାନେ ନିଜ ମହିଳା ହେଇକି ହିଁ ଭିଡି କରୁଛନ୍ତି ତାଙ୍କରି ମାନଙ୍କ ଭିଡି ହିଁ ଅଧିକ
ତମେ ତମେ ସବୁଠୁ ବଡ ଉଦାହରଣ ନିଅ। ପ୍ରଜ୍ଞା ବାବୁଙ୍କର ପ୍ରଜ୍ଞା କମେଡ଼ି।
ନିଶ୍ଚୟ ନିଶ୍ଚୟ ସେ କୋଉ ପୁରୁଣା କାଳର କମେଡି କମେଡିଆନ ସ
ତାଙ୍କୁ ମୁଁ ଏପର୍ଯ୍ୟନ୍ତ ଦେଖୁଛି ସିଏ କହୁଛନ୍ତି ନାଇଁ ମୋର ଭାଇ ସେି ଆଜି ରାତି ସାରା ସିଏ ବସିଛନ୍ତି ଅନେଇକି ଆମର ସମୟକୁ ଅନେଇକି ବସିଛନ୍ତି। ବୋଲି ସମୟକୁ ଅନେକି ବ ତମ ସମୟ ତମ ହାତରୁ ପଳେଇବ। ଜାଣିପାରିବନି ସେ ଖାଲି ସମୟ ରଣରେ ଚାଲୁଛନ୍ତି ସମୟ ରଣା। ତାଙ୍କ ନାଁ ଯେହେତୁ ରଣା ସମୟ ରଣା କ ସେ ସେ ଦୋକଚୁଞ୍ଚ ସବୁବେଳେ।
ସିଏ ତ ବସି ବସିକି ଖାଇ ଖାଇକି କହିଦଉଛି ତାର ପଳଉଛି।
ସେ କିଛି କରିନି ତାର ସବୁ ଅଛି ବ୍ୟାକଗ୍ରାଉଣ୍ଡ ରେ ଇଏ ଅଛି ସବୁ ସେ କଲାରୁ ତାର ପୁଣି କିଛି ସେି ନିଜେ କହିବା ଗଲେ ମ ମତେ ତ ଭଲ ଲାଗେନି ତାର ପ୍ରଜ୍ଞା ଭାଇ ଅପେକ୍ଷା ତାର ମତେ ଭଲ ଲାଗେନି ସତ କଥା। କହିଲେ ପ୍ରଜ୍ଞା ହେଲେ କର୍। କି ଆମର ଯେ ଯେତିକି ବି ଓଡିଆରେ ଚଳଚିତ୍ର କି ହିନ୍ଦୀରେ ବି ହୁଅନ୍ତୁ ଭଲ ଭଲ ବିଭିନ୍ନ ଯେତିକି ଚଳଚିତ କଳାକାର ମାନେ ଅଛନ୍ତି।
ନିଶ୍ଚୟ ନିଶ୍ଚୟ।
ଅକ୍ଷୟ କୁମାର ବି ତ ଚାହିଁଲେ ନିଜର ସୋ କର ଥାନ୍ତା ସିଏ କାଇଁ କଲାନି ତାର ଯାହା ଇଏ ଥିଲା। ଏଇ ସ ସମୟ ଯୋଉ ରଣା ଯିଏ ତ ସିଏ ତାର କିଛି ନାହିଁ ଖ ଲୋକଙ୍କୁ ଡକେଇ ଦେେଲା କହିଲା ତମେ ଅମକ କୁହ ସମୟ କୁହ ତାଙ୍କୁ ତାଙ୍କୁ ସେମାନେ ଯାହା କହିଲେ। ସିଏ କିଛି କରଲାନି ସେ ଖାଲି ଲୋକ ଆସିକି ହସେଇଲେ ଦର୍ଶକ ମାନଙ୍କୁ ସେ ଖାଲି ତାପରେ କମେଣ୍ଟ ମାରିଦେଲା ଯେ ଲୋକ ହସିଲେ ଆଉ କଣଟା କରୁଛି କହିଲ।
ସେ କଥା କଣ କିଛି ନାହିଁ କିଛି କଷ୍ଟକର କାମ ହିଁ ନାହିଁ ବସିକି ଖାଲି କମେଣ୍ଟ ମାରିଲ।
ତାପ ତା ପରେ ତା ପରେ ପରେ ଗୋଟେ ଗୋଟେ ଚିକେନ ପକୋଡା। ଉ ପିଜ୍ଜା ଫିଜ୍ଜା ଆ ପକେଇଲା ପଟୋଟା। ତ କଣ କହୁଛ ସେଇ କଥା ରଣ ବାବୁ ବୁଝାଉ। ତୁମେ ଟିକେ ତୁମେ କହିଲେ ହବ।
କରିବି ଏଇ କଥାରେ ନିଶ୍ଚୟ ତାଙ୍କ ସହିତ ଆଲୋଚନା କରିବି।
ଯେହେତୁ ମୁଁ ରହୁଛି ଆମ ଘର ଟିକେ ତମ ଘରଠାରୁ ଦୂର ନହେଲେ ମୁଁ ଯାହାହଲେ ବି ସପ୍ତାହକୁ ଦିଥର ଦିଥର ତିନିଥର ଆସିପାରନ୍ତି ତମ ସହିତ ଚଳଚିତ୍ର କରିବା ପାଇଁ ଯେହେତୁ ଦୂର ଟିକେ ହେଇଯାଉଛି ତାଙ୍କୁ ମଧ୍ୟ ଡାକିଲେ ମଝାମ ମଝି ଜାଗାକୁ ଆସ। ୁନାହାନ୍ତି ଯଦି ପାଖରେ ହୁଅନ୍ତା ମୁଁ ଓ ରୁଦ୍ର ଯାଇପାରନ୍ତୁ ଦି ଜଣ ଆପଣଙ୍କ ପାଖରେ କଳାକାର କି କିବା କିଛି ବି ପହଞ୍ଚି ପାରନ୍ତେ ସେଥିରେ ରାଜି ହଉନାହାନ୍ତି। ତ ଯୋଉ ବି ଚଳଚିତ୍ର କରୁଛନ୍ତି। ତାକୁ ଅ ସମସ୍ତଙ୍କ ଅନୁମତି ଦ୍ଵାରା ଇଏ ପ୍ରକାଶିତ କଲେ ଭଲ ହୁଅନ୍ତା।
ନିଶ୍ଚୟ ନିଶ୍ଚୟ ଆପଣ ତମାର ବ୍ୟସ୍ତ ହୁଅନ୍ତୁନି ମୁଁ କାଲି ନିଶ୍ଚୟ ତଙ୍କ ସହିତ ଆଲୋଚନା କରିବି ବୁଝିବାକୁ ଚେଷ୍ଟା କରିବି ଦେଖା ହଉଛି କାଲି ସକାଳ ଆଉ
ଠିକ୍ ଅଛି ବାକି ଏବେ ତ ମୁଁ କହୁଥିଲି ଏବେ ତ ମୋତେ ଟିକେ ସମୟ ହେଇଗଲାଣି ମୋତେ ଯିବାର ଅଛି ଖାଇ ଖାଇବା ପାଇଁ।
ମତେ ବି ଯିବାର ଅଛି ଠିକ ଅଛି ଠିକ ଅଛି ଠିକ ଅଛି ଜୟ ଜଗନ୍ନାଥ।